ହ
ନାଇଁ
ଆଜ୍ଞା ନର୍ସ ଦିଦି ନମସ୍କାର ଆପଣ କେମିତି ଅଛନ୍ତି?
ଆଜ୍ଞା ଭାଇ ନମସ୍କାର ମୁଁ ବହୁତ ଭଲ ଅଛି। ଆପଣ କେମିତି ଅଛନ୍ତି?
ମୁଁ ବି ବହୁତ ଭଲ ଅଛି ଆଉ ଆପଣଙ୍କର କେମିତି କଣ ଆପଣଙ୍କର ମୋର ଯେହେତୁ ବୋହୁତୁ ଓ ଅସ୍ୱୀକାର ତ ଅଛି ଯେହେତୁ ଆମର ବର୍ଷା ଋତୁରେ ଯେମିତି କିଛି ରୋଗ ମା ମାଡ଼ିଯାଇଛି ଯେମିତିକି ଜୀବାଣୁ ଦ୍ଵାରା ମୋତେ ଥଣ୍ଡା ହେଇଛି। ଯାହାଫଳରେ କି ମୁଁ କେମିତି ସୁରକ୍ଷିତ ରହିବି।
ଆଜ୍ଞା।
ଟିକେ ଥଣ୍ଡାର ପ୍ରତିରୋକ୍ଷ ଶକ୍ତି କେମିତି ଆମେ ବଢ଼େଇ ପାରିବା ସେ ବିଷୟରେ ଟିକେ କହିପାରିବ ମତେ ଯେମିତି ସୁସ୍ଥ ହେଇପାରିବି।
ଆପଣ ଆପଣ ଘରୋଇ ଉପଚାର ପ୍ରଥମେ କରିବେ। ହୁ ସକାଳ ରାତିରେ ଶୋଇଲା ବେଳେ ସୋରିଷ ତେଲ ଗୋଡରେ ଲଗେଇକି ଶୋଇବେ। ଗୋଡ ହାତରେ ସୋରିଷ ତେଲ ଲଗେଇକି ସୋରିଷ ତେଲ ଗରମ କରି ଲଗେଇକି ଶୋଇବେ। ଗାଧୋଇବା
କଣ ଲଗେଇକିଣି ଶୋଇବି ଯାହା ଫଳରେ କି
ତେଲ ରସୁଣ କଳା ଜିରା ଏତିକ କୁ ଫୁଟେଇ ଦେବେ ଫୁଟେଇ ଦେଲା ପରେ ଲଗେଇବେ। ଲଗେଇକି ଶୋଇବେ ତାପରେ ଆପଣ ଗାଧେଇବା ପୂର୍ବରୁ ତେଲ ଲଗେଇ ଭଲ ଭାବରେ ତେଲକୁ ଦେହ ରେ ଲଗେଇକି ତାପରେ ଯାଇ ଗାଧୋଇବା ପାଇଁ ଯିବେ। ପାଣିଟି ଯେହେତୁ ଆପଣଙ୍କୁ ଥଣ୍ଡା ହେଇଛି ନଖ ଉଷୁମ ପାଣିରେ ଆପଣ ଗାଧେଇବେ।
ଯାହା ଫଳରେ ଆମେ ଗାଧେଇବା ପୂର୍ବରୁ ତେଲ ସୋରିଷ ତେଲ ଲଗେଇ ଗାଧେଇବା ଦ୍ଵାରା ଆମର କିଛି ବି ଭଲ
ଆଜ୍ଞା। ଆଜ୍ଞା।
ମତେ ଟିକେ ଜଣେଇ ପାରିବେ। ପୂର୍ବରୁ ସୋରିଶ ତେଲ ଲାଗେଇବା ଦ୍ଵାରା କଣ କଣ ହେଇପାରେ? ଟିକିଏ ମତେ ଟିକେ ଜଣାଇପାରିବେ।
ସୋରିଷ ତେଲ ଲଗେଇବା ଦ୍ଵାରା କଣ କଣ ହୁଏ ହୋଇପାରେ ଆପଣ ସୋରିଷ ତେଲ ଲଗେଇଲେ ଆପଣଙ୍କର ଥଣ୍ଡା କାଟିବ ସୋରିଷ ତେଲ ରୁ ଥଣ୍ଡା କାଟିବ। ତାପରେ ଆପଣଙ୍କର ଦେହକୁ ପାଣି ଯିବାକୁ ଦବ ନାହିଁ ଚର୍ମ ବି ଭିତରକୁ ପାଣି ଯିବାକୁ ଦବ ନାହିଁ। ଉପରେ ତେଲଟି ରହିବ ପାଣି ଯାହା ଆପଣଙ୍କ ଦେହରେ ପଡିବ ସେ ଗଡିକିରି ତଳେ ପ ମାନେ ଉ ଗଡିଯିବ ଦେହରେ ରହିବନି।
ମୁଁ ଆଉ ଶୁଣିଥିଲି କି ସୋରିଷ ତେଲ ଲଗେଇବା ଦ୍ଵାରା ଦେହର ଦରଜ
ଆଜ୍ଞା ଆଜ୍ଞା ସେଇଟା ଆପଣ ଯଦି ବିଲ ବାଡିରେ କାମ କରିକି ଆସିଥିବେ କି ଆପଣ ବୋହୁତ ପରିଶ୍ରମ କରୁଥିବେ ତ ସେ ପରିଶ୍ରମ ରୁ ଆପଣଙ୍କୁ ମାନେ
ବହୁତ ଟିକେ ଲାଭଦାୟକ ହେଇପାରିବ ଯାହା ଫଳରେ କି କି ମୋ ଦେହ ଧର୍ଯ୍ୟ ଦ୍ଵାରା
ଆଜ୍ଞା ବିନ୍ଧା ବିନ୍ଧି ଦରଜ କାଟିଦବ। ସେଇଟା ଶୋଇବା ପୂର୍ବରୁ ଯୋଉଟା ଲଗେଇବେ ସେ ବିନ୍ଧା ବିନ୍ଧି ଦରଜ କାଟିବ ବୁଝିଲେ।
ଆଉ କେମିତି କଣ ଆମର ଜରର କିଛି ଔଷଧ ଯେହେତୁ ରହୁଛି। କେମିତି ଭଲ ଚିକିତ୍ସା ପାଇପାରିବି ଘରେ ମୋତେ ଟିକେ ବତେଇ ପାରିବେ କି।
ଆଜ୍ଞା।
ଆଉ କ'ଣ କ'ଣ ଜାଣିଛନ୍ତି ଜର ବିଷୟରେ ଯାହା ଫଳରେ କି। ମୁଁ କିଛି ପା ଦେହ ବି ସୁସ୍ଥ ରହିପାରିବ ଜର।
କଣ କହୁନୁ। ମୁଁ କଥା ହେଇନି। ହଁ ଆପଣ। ଶୁଣନ୍ତୁ ଆପଣଙ୍କୁ ଯଦି କ୍ର ମାନେ ଆପଣ ହଉ ଆପଣଙ୍କ ପାଖାପାଖି ଯାହାର ବି ହଉ। ଯଦି ଜଣଙ୍କୁ ଜରହ ଶହେ ଚାରିରୁ ଅଧିକ ଅଛି। ଶହେ ଚାରିରୁ ମାନେ ଶହେରୁ ଉପରକୁ ଅ। ଅଛି ତେବେ ଆପଣ ତାଙ୍କୁ ପାରାସିଟାମଲ ମେଡିସିନି ଦେଇପାରିବେ। ବୁଝିଲେ।
ତମେ ଥର୍ମମିଟର ଦ୍ଵାରା ଯାହା ଫଳରେ କି।
ଆଜ୍ଞା ଆପଣ ଜର ମାପିବା ଯନ୍ତ୍ର ଦ୍ଵାରା। ସେହେ ତାକୁ ମାପିବେ ପ୍ରଥମେ ଯଦି ଶହେ ଉପରକୁ ଜର ଅଛି।
ଯେମିତିକି ଆମ ଜୀଭ ଦ ତଳେ ରଖିକି ସେ ଯନ୍ତ୍ରଟି ମା-
ଜୀବ ତଳେ ରଖିକିରି ମାପି ପାରିବେ କାଖ ତଳେ ଯାକିକିରି ମାପି ପାରିବେ। ଜଙ୍ଘ ତଳେ ଜାକିକିରି ମାପି ପାରିବେ। ମାପିପାରିବେ।
ତୁ ପୁଅ ଭଲ ଚାରଟି ଦେଇଛନ୍ତି।
ଆଜ୍ଞା। ମାପିଲା ପରେ ଯଦି ଶହେ ଉପରକୁ ଜର ଅଛି। ତେବେ ପାରାସିଟାମଲ ଔଷଧଟି ତାଙ୍କୁ ଦେବେ। ଯାହା ଫଳରେ କି ତାଙ୍କର ଟେ ମାନେ ଜରର ଉତ୍ତାପଟି। କମିବ ବୁଝିଲେ।
ଆଜ୍ଞା ଭଉଣୀ ଆଉ କେମିତି କ'ଣ। ଜର ତ ଯେହେତୁ ମୋ ଦେହରୁ ଚାଲିଯିବ। ଆମ ଦେହର ଯେହେତୁ ଜର ଥଣ୍ଡା ଟିକେ। ତୁ ଦୁଇଟି ହେଇଛି ଆଉ ଥଣ୍ଡା। ଆ ର କିଛି ଉପଚାର କରିପାରିବେ କି?
ଆଜ୍ଞା। କଁ କହିଲେ।
ଆମର ଥଣ୍ଡାର କିଛି ଉପଚାର ଦେଇପାରିବେ କି ଯେମିତିକି ବହୁତୁ। ଭଲ ହେଇପାରିବି।
ଥଣ୍ଡା ହେଲେ ଆପଣ ଆପଣ ପ୍ରଥମେ କଁ ଗୋଟେ। ଜର ପାଇଁ ଯଦି ଆପଣଙ୍କ ତଣ୍ଟି ସଲ ଗତ ଗତ ଲାଗୁଛି। ହଁ କା। ଶୋଷ ଲାଗୁଛି ଛିଙ୍କ ଲାଗୁଛି ଆଖିରୁ ପାଣି ନାକରୁ ପାଣି ଗଡୁଥିବ। ହୁଁ କି ହୁଁ ସେଥିରେ ଆପଣ କଁ କରିବେ ନା। ପ୍ରଥମେ ଗୋଟେ ପାଣି ଗୋଟେ ଗ୍ଲାସ କି ଦୁଇ ଗ୍ଲାସ ପାଣି ବସେଇବେ ଦୁଇ ଗ୍ଲାସ ପାଣିରେ ଗୋଟେ ଇଞ୍ଚି ଅଦା। ଉଁ ଚାରୋଟି ତୁଳସୀ ପତ୍ର ପଛରେ ପକେଇବେ। ପ୍ରଥମେ ଅଦା, ତେଜପତ୍ର,। ଆଉ ମିଶିରି, ଗୋଲମରିଚ, ଏ ସବୁକୁୁ ଛେଚିକିରି ପକେଇବେ ଡାଲଚିନି। ଆଉ ରହିଲା ଆପଣଙ୍କର ଲବଙ୍ଗ, ଏସବୁକୁୁ ପ୍ରଥମେ ପକେଇଦେବେ- ତାପରେ ତାକୁ କଣ କରିବେ ନା ଫୁଟେଇବେ, ଫୁଟେଇବେ, - ତା ତାପରେ ଯାଇଁକି ଅଧା ଫୁଟି ଆସିବ ସେଥିରେ ହଳଦୀ, ଆଉ ତୁଳସୀ ପତ, - ପତ୍ର ଚାରୋଟି ପକେଇବେ, ପକେଇକିରି ଆଉ ଟିକେ ଫୁଟେଇଦବେ, ଫୁଟେଇ ଦେଲା ପରେ ସେଇ କାଢାଟି ତିଆରି ହେଇଯିବ ତିଆରି ହେଇଗଲା ପରେ ଆପଣ କଁ କରିବେନା? ଏ ତାକୁ ମାନେ ଥଣ୍ଡା ଟିକେ-
ଛଣା ସାହାଯ୍ୟରେ ମୁଁ ଛାଣିିକିଣି, ପାତ୍ରରେ ପିଇପାରିବି।
ଆଜ୍ଞା ଛଣା ସାହାଯ୍ୟରେ ଛାଣିବେ, ଟିକେ ମାନେ ନ ଟିକେ ଥଣ୍ଡା ହେବାକୁ ଛାଡିବେ, ଯେହେତୁ ବହୁତ- ତ ଫୁଟେଇଥିବେ, ଟିକେ ଥଣ୍ଡା ହେବାକୁ ଛାଡିବେ- ସେ ଯେତେବେଳେ ଥଣ୍ଡା ହେଇଯିବ ଭଲ ଭାବରେ, ତାପରେ ତାକୁ କଣ କରିବେ ନା? ଛଣା ସାହାଯ୍ୟରେ ଛାଣିକିରି, ସେଥିରେ ଟିକେ ମହୁ ପକେଇକିରି ଆପଣ ପିଇ ପାରିବେ, ଯଦି- ଆପଣ ସେମିତି ବି ପିଇବାକୁ ଚାହିଁବେ, ପିଇ ପାରିବେ। ଆପଣଙ୍କର ଚଏସ୍ ସେଇଟା ବୁଝିଲେ।
ଆଉ ଯାହା ଫଳରେ କି ମୋର ଜର ଟିକେ ମାତ୍ରା ବହୁତ କମିଯିବ।
ଆଜ୍ଞା ଜରର ଥଣ୍ଡାର ମାତ୍ରା ଟା କମିଯିବ ତାପରେ ସିଙ୍ଗଡା ହର ପାତ୍ର ପତ୍ର ବାଟିକିରି ପିଇଲେ। ସେଇଟା ଜର ର ମାତ୍ରା, ମାତ୍ରାଟିକୁ କମେଇ ଦିଏ।
ମୋର ଯେହେତୁ ଥଣ୍ଡାରୁ ଯେହେତୁ ମୋ ଛାତି ଯନ୍ତ୍ରଣା ହେଉଛି ଯାହାଫଳରେ କାଢା ଆମର ଯେହେତୁ ସିଙ୍ଗଡ଼ା ଘର ପତ୍ର ରହୁଚି ମୁଁ ପିଇ କିଣି ମୋ ଦେହରୁ ସୁସ୍ଥ କରିପାରିବି।
ଆଜ୍ଞା ନିଶ୍ଚିନ୍ତ ସିଙ୍ଗେଡା ଘର ପତ୍ରରେ କିଛି ଗୋଲମରିଚ ପକେଇ ତାକୁ ବାଟିକିରି ଆପଣ ପି ସେବନ କରିପାରିବେ।
ଆଉ ଆମର ଯେହେତୁ ରସୁଣଟି ବହୁତୁ ଉପଚାର ରହୁଚି ଥଣ୍ଡାର ତା ବିଷୟରେ କିଛି କରିପାରିବେ କି ଯେମିତି କି ର
ରସୁଣ ତ ସାଧାରଣତ ଆମ ଗାଁ ଗାଉଁଳି ମାନଙ୍କରେ ଛୋଟ ଛୁଆ ମାନଙ୍କୁ ଯେତେବେଳେ ଥଣ୍ଡା ହୁଏ। ସେତେବେଳେ ସେମାନେ କଣ କରନ୍ତି ନା ଛୋଟ ଛୁଆ ମାନଙ୍କୁ ରସୁଣ ରସୁଣ କଣ କରନ୍ତି ନା ତାଙ୍କର ବେ ବେକରେ ମାଳ କରିକି ଲଗେଇ ଦିଅନ୍ତି କାହିଁକି କହିଲେ? ଥଣ୍ଡା କାଟିବା ପାଇଁ ତାପରେ ରସୁଣକୁ ଛେଚିକିରି ତାର ରସ ବାହାର କରିକିରି ଯଦି ନାକ ବନ୍ଦ ହେଇଯାଇଥାଏ। ନାକରେ ପକାନ୍ତି କିନ୍ତୁ ସେଟା ବହୁତ ପୋଡେ। ଆମର ମାନେ ସେଟା ହଉଛି। ଘରୋଇ ଉପଚାର କିନ୍ତୁ ମୁଁ ନିଜେ ବ୍ୟବହାର କରିଛି ସେଟା ବହୁତ ପୋଡେ।
ଆଉ ରସୁଣ ଯଦି ଖାଇବା ଦ୍ଵାରା ମୋର କିଛି ଥଣ୍ଡା ଭଲ ହେଇପାରିବ କି?
ଆଜ୍ଞା ନିଶ୍ଚିନ୍ତ ଆପଣଙ୍କର ଯେ ଯେ ଦେହ ଖରାପ ରହୁଛି ଥଣ୍ଡା ସବୁବେଳେ ରହୁଛି। ଆପଣ ଦିନକୁ ଛଅ ପାଖୁଡା ରସୁଣ ଖାଇପାରିବେ। ଯଦି ସେମିତି ଭଲ ନ ଲାଗିବ ଲୁଣ ସାହାଯ୍ୟରେ ଖାଇପାରିବେ କି? ଆପଣ ଖାଦ୍ୟରେ କିଛି ବ୍ୟବହାର କରିପାରିବେ କିନ୍ତୁ ଖାଦ୍ୟରେ ବ୍ୟବହାର କଲେ। ସେମିତି ଭାବରେ ମାନେ କଟେ ନାହିଁ ଥଣ୍ଡା ଟି କାହିଁକି ନା ସେ ଖାଦ୍ୟ ଯଦି ରୋଷ ସେଇଟେରେ ବ୍ୟବହାର କଲେ ତ ସେ ରୋଷେଇରେ ତାର ରାଗ ଅଂଶ ଗୁଡା ମିଶିଗଲା। ବେଶୀ ଭଲ ଭାବରେ କାମ କରିବନି କିନ୍ତୁ କଞ୍ଚା ରସୁଣ ଚୋବେଇକି ଖାଇଲେ ଦେହଟି ଜଲଦି ଭଲ ଲାଗିବ।
ଆପଣ କତୁରୁ ଭଉଣୀ ଯେହେତୁ ଭଲ ଶିକ୍ଷାଟି ପାଇପାରିଲି ଯାହାଫଳରେ କି ମୋତେ ଥଣ୍ଡା ଜ୍ଵର ହେବା ଦ୍ୱାରା ମୁଁ କେମିତି ଉପଚାର କରିପାରିବି। ଘରର ଯେତିକ ସାମଗ୍ରୀ ନେଇକିଣି ଏମିତି ତୁଳସୀ ଟି ଅଦା ଲବଙ୍ଗ। ଆଉ ଯେମିତି ସିଙ୍ଗଡ଼ାର ପତ୍ର ଆଉ ଆମର ଯେ ତୁ ରହୁଛି ଏଁ ଏ ଯୋଉ ରସୁଣ ତା ଅଙ୍କ ସାହାଯ୍ୟରେ ବହୁତ ଉଁ ବ୍ୟବହାର କରିକିରି ବହୁତ ଥଣ୍ଡା ଆଉ ଆଉ ଆମର ଜର ବହୁତ ଭଲ ଉପଚାର କରିପାରିବି।
ଆଜ୍ଞା। ଆଉ ନ ଏବେ ଯେହେତୁ ଏବେ ଯେହେତୁ ଡାଇରିଆ ହଉଚି ଆପଣ ନିଶ୍ଚିନ୍ ତନ୍ ଘରେ ନେଇକରି ଏଇ କଣ କହିଲେ ଓ ଆର ଏସ୍ ଟି ରଖୁଥିବେ। ବୁଝିଲେ ନହେଲେ ଯୋଉମାନଙ୍କର ପତଳା ଝାଡା ବହୁତୁ ପରିମାଣରେ ହେବ ତାଙ୍କୁ ତୁରନ୍ତ ଲୁଣ ଚିନି ପାଣି କରି ପିଆଇବେ ଝାଡା ଅ ଝାଡା ହେବା ଦ୍ଵାରା ତାଙ୍କ ଦେହରୁ ଜଳୀୟ ଅଂଶ କମିଯାଏ ସୁଗାର ବି ଲୋ ହେଇଯାଏ ସେଥିଲାଗି ଲୁଣ ଚିନି ପାଣି କରି ପିଆଇଲେ ତାଙ୍କର ବ୍ଲଡ ପେସର ବି ହାଇ ହେ ସରି ଲୋ ହେଇଯାଏ ସେଥିଲାଗି ର ରକ୍ତ ଚାପ କମାଇବ ଲୁଣ ପାଣି ତାପରେ ଦେହକୁ
ବହୁତ ସୁରକ୍ଷିତ ରଖିପାରିବି ଯେମିତିକି ଜର, ଝାଡା, ବାନ୍ତି। ଆଉ ଆମର ଯେମିତି ରହୁଛି ସୁରକ୍ଷିତ କେମିତି ରହିପାରିବୁ ଘର ଉପଚାର କରିକିଣି ବହୁତ ମୁଁ ଖୁସି ଅନୁଭବ ହେଲି ଯେ ଆପଣଙ୍କ କିଛି ବାର୍ତ୍ତାରେ କିଛି ଉପଚାର କରିପାରିବି ଘରେ ରହିକି ଧନ୍ୟବାଦ୍ ବଡ଼ ଭଉଣୀ। ନମସ୍କାର।